ଆ
ଆଜ୍ଞା। ହଁ ଆଜ୍ଞା।
ଆଜ୍ଞା। ଆପଣ କଣ କରୁଛନ୍ତି?
ଆଜ୍ଞା, ଏଇ ବସିଛି। ହଁ ଆସିଲି ଆଉ। ବଜାରରୁୁ ଆସିକି ବସିଛି, ଆଜ୍ଞା।
ଆଜ୍ଞା ଖାଇ ପି ସାଇଲେଣି?
ଆପଣ ହଁ ଖାଇକି ଆଇଲିି ଏବେ।
ଆଜି କଣ ଆଜ୍ଞା ଆଜି ମ-ମନ୍ଦିରରେ କଣ ଆଜି ପ୍ରସାଦ ଥିଲା। ମନ୍ଦିରରେ
ତାଙ୍କର
ନାଇଁ ଆଜି ଆଉ ଗୋଟେ ମେଲା ହୋଉଚି ଗୋଟେ। କ‌ଇଲେ ଆଁ ମତେ କହିଥିଲେ ଯେ ଆଉ
ନାଇଁ ଆଜି ଗୋଟେ ବଡ ଭାଇଙ୍କ ମନ୍ଦିରରେ ଉତ୍ସବ ଥିଲା। ମନ୍ଦିରରେ ସେ କହିଥିଲେ, ମୁଁ ଆଜି ଯାଇ ପାଇଲିନି। ତମେ ଯାଇଥିଲ କି?
ନାଇଁ ମୁଁ ଯାଇଥିଲି ଗୋଟେ ସାଙ୍ଗ ଘର ଇଏ ହୋଉଥିଲା। କଣ କହିଲେ ଗୋଟେ ବୁଝିଲେ।
ଆଜ୍ଞା ଟିକେ ପଦାକୁ ପଳେଇଲେ ଭଲ ହବ ନହେଲେ ଚଡ୍ ଚଡ୍ ସୁବା ଯାଉଚି ଆଜ୍ଞା।
ହଁ ପଦା ଅଛି।
ଆଜ୍ଞା କହନ୍ତୁ।
ଆଉ ଗୋଟେ ମଲା ଭୋଜି ଥିଲା ତ। ହଁ ସେମିତି ସବୁ ଭଲ ଚାଲିଚି। ଚାଷ କାମ ଚାଲିଚି ତ।
ଆଜ୍ଞା।
ଚାଷ କାମ ଚାଲିଚି ବୁଝିଲ ହଁ ଆଉ ଏ ଧାନ ଗଛ ଲଗା ହବ।
ତା ପରେ ମାଟିିଆ। ମାଟିଆ ବିଲ ଇଏ ବାଦାମୀ ହେରିକା ହୋଉଚି ଆଉ ଧାନ କଣ ହବ ବାଦାମୀ ହେରା ହୋଉଚି। ବାଦାମୀ, ପୋଟଳ
ଓହୋ ଆ ଓ ସେଇଗୁୁରା। ଆମର ଇଆଡେ ଧାନ ଚାଷ ଏଇନା ହବ। ବର୍ଷା ଯେହେତୁ ହେଇଯାଇଚି ଆଜି
ବର୍ଷା ତ ହେଇଚି ହେଇଚି ତମ ଗାଁରେ ବାହାରି ଆସ। ଭାରି ଅସୁବିଧା ହୋଉଚି ତମ ଗାଁରେ।
ହଁ ପା ଆଣ୍ଠେ ଆଣ୍ଠେ ପାଣି ପୁରା। ଗାଁ ଭିତରେ ଚଲାବୁଲା କରିପାରିବନି।
ଆପଣ ଯେମିତି କୁହନ୍ତୁ।
ଏଇପା ଯ
ଆଜ୍ଞା।
ଜମା ଜମାଃ କରିପାରବନି ଗାଁ ଭିତରେ ପୁରା ଆଣ୍ଠେଏଁ ଆଣି ହେଲା ଆଉ ମୁଁ ତ ନିଜେ ସାଇକେଲରେ ଯିବା ଚେଷ୍ଟା କରୁଚି ଆଉ ଚାଲି ଚାଲି ଯାଇ ହବନି।
ଆପଣଙ୍କ ଗାଁକୁ ଯେତେ ଥର ଯାଇତି ସେଇ ପାଣି।
ଆମର ବର୍ଷକ ବାର ମାସ ଯାଁକ ପାଣି ବୁଝିଲ। ପାଣି ଯିବାକୁ ବାଟ ରହିଲେ ସିନା କୁଆଡୁ ହବ କଣ? ପାଣି ଯିବାକୁ ତ ବାଟ ନାହିଁ କୋଉଠି ଆଉ ସମି ସେ ଘର ଆଗରେ କରିଦେଲେ ଉଚ୍ଚା ଇଏ କରି। ପାଣି ଛାଡିଦେଲେ ରାସ୍ତା କୁ ଆଉ କୁଆଡୁ ହବ କେନାଲରେ ସବୁ ଅଳିଆ ଆବର୍ଜନା ପକେଇଲେ।
ଆଜ୍ଞା।
ଆଉ ପାଣି କୁଆଡୁ ଯିବ ସବୁ ଆସିିକି ରୋଡ୍ ଉପରେ ରହିଲେ ଆଉ।
ଆଜ୍ଞା।
ହଁ ଆଉ କଣ କୋହୁଚ କୁହ। ତମେ ସେ ମନ୍ଦିର ଯାଇ ପାଇଲନି ମନ୍ଦିର ଯାଇ ପାଇଲନି।
ନାଇଁ ଆଉ ଆଜି ଗନୁନି। କଲିନି ଆମ ସେ ଚାଷ କରିସାରିଥିଲା। ତମକୁ ଦେଖିକି ଆସିଲା ବେଳେ ମୁ କସନ କରିଥିଲି ସବୁ ପଇ
ହଁ ହଁ ଦେଖି ଦେଖିଛୁ ଦେଖିଛୁ ଆଜ୍ଞା। ଆଉ ଦେଖିଛୁ ଏ କାମରେ ବ୍ୟସ୍ତଥିଲି। ହଁ କାମରେ ବ୍ୟସ୍ତ ଥିଲେ ଆଉ କଣ କରିବେ।
ସିଏ ଆଜ୍ଞା ଯାଇଥିଲେ ତ।
ଓହୋ ଆଉ ଭୋଜିର ଆୟୋଜନ କଣ ହେଇଥିଲା ଖାଇବାକୁ କଣ ହେଇଥିଲା?
କୁହନ୍ତୁ?
ଖାଇବା କଣ ଥିଲା ତାଙ୍କର ପୁରୀ ନା ଭାତ?
ମୁଁ ତ ଯାଇନି ଆଜ୍ଞା ଜାଣିନି ମୁଁ ତ ଏଇନା ଘରେ ଖାଇକି ଉଠିଲି। ଏ ପଖାଳ ଆଉ କୁକୁଡ଼ା ଝୋଳ।
ଓହୋ ଆଜି ମାଛ ଧରଉଥିଲେ ଗଲଣି।
ନାଇଁ ଯାଇନି।
ଗ୍ରାମବାସୀ ମାନେ ଧରୁଥିଲେ ସବୁ ଗାଁ ଲୋକ ଧରୁଥିଲେ ମାଛ।
ଆଜ୍ଞା।
ବୁଝିପାଇଲ କଥା ଶୁଭୁନି ଭଲ କି।
ଆଜ୍ଞା।
କଥା ଭଲ କି ଶୁଭୁନି ପାଖରେ ଟିକେ ଧରିକି କଥା ହୁଅ। ନା ମାଛ ଧରି ଗଲଣି ଆଜି ସବୁ ଯାଇଥିଲେ।
ଶୁଭୁଛିି ନା ଶୁଭୁନି ମ?
ଆଜ୍ଞା।